ତୋ ଗ୍ରାମ
ଆଜ୍ଞା।
ଆଉ କଣ କରୁଥିଲେ?
ନାଇଁ ଏମିତି ଫ୍ରି ଅଛି କୁହନ୍ତୁ?
ଆଉ ଆପଣଙ୍କ ମାନେ କୋଉ ଫ୍ୟାମିଲିରୁ ବିଲଙ୍ଗସ୍ କରନ୍ତି? ଯୌଥ ପରିବାର ନା ଏକକ ପରିବାର?
ଯୌଥ ପରିବାର କିନ୍ତୁ‌‌ ଯେହେତୁ ଆମେ ଏବେ ଭୁବନେଶ୍ବରକୁୁ ଆସିକି ଅଛୁ ତେଣୁ ଏକକ ପରିବାର କହିପାରିବା କାହିଁକିନା ଆମେ ତିନି ଜଣ ରହୁଛୁ ଏବେ।
କିଏ କିଏ ରହୁଛନ୍ତି ଆପଣଙ୍କ ଘରେ?
ବାବା, ମାମା, ମୁଁ।
ଓ ଆପଣ କେବେ ଯୌଥ ପରିବାର ମାନେ ଏ ପିଲା ବେଳେ ଯୌଥପରିବାରେ ରହୁଥିଲେ ନା କଣ?
ନାଇଁ ଆମ ଫାମିଲି ମାନେ ଯୌଥ ପରିବାର ଟାଇପ ର ମାନେ ଅଛନ୍ତି ଫ୍ୟାମିଲିରେ ସମ ପିସି ନାନୀ, ମାଉସୀ ଏମିତି ଅ ବଡ ବାବା ହରିକା କିନ୍ତୁ ସେମାନେ ଗାଁ ରେ ରହୁଛନ୍ତି ମୁଁ ଜନ୍ମ ହିଁ ହେଇଛି ଭୁ ଭୁବନେଶ୍ୱର ରେ।
ଆଉ ମାନେ ଆପଣ କହୁଛନ୍ତି ଯେ ଆପଣ ପିସ ନାନୀ ଏମ-ଏ ଯୌଥପରିବାର ଆପଣ ସମସ୍ତେ। ତ ଏବେ ଏମିତି କିି ଅଛନ୍ତି ଯୋଉମାନେ ପୁରା ପାଖାପାଖି ଅଛନ୍ତି ଆପଣଙ୍କ ପରିବାରର ମାନେ ପୁରା ଫା ଯେମିତି କିି ଗୋଟେ ଗୋଟେ ପରିବାରରେ ରୁହନ୍ତି କି ଜଣେ ଏକାଥରେ କୋଡିଏ ତିରିଶ ଜଣ ରୁହନ୍ତି କି କୋଡିଏ ଜଣ ଧରିନିଅ। ତ ସେମିତି ଆପଣ ସାଙ୍ଗ ହେମିତି କିଏ ଅଛନ୍ତି ଇରିଟି ଯାହାର ମାନେ ଗୋଟିଏ ଘରେ ଏକାଥରେ କୋଡିଏ ଜଣ ଖଣ୍ଡେ ରହୁଥିବେ।
ଆଜ୍ଞା ମୋ ଆଇଙ୍କ ଘରେ।
ଆପଣ କେବେ ଯାଇକି ସେଇଠି ରହିଛନ୍ତି।
ଆଜ୍ଞା ଏମିତି ଗାଁ କୁ ଗଲାବେଳେ ରୁହେ
ଆଚ୍ଛା ତ ଆପଣ ଏଇଠି କଣ ଦେଖିବାକୁ ପାଆନ୍ତି ମାନେ ଯୋଉ ଆପଣଙ୍କ ଯୋଉ ଆପଣ ଏବେ ରହୁଛନ୍ତି ଭୁବନେଶ୍ୱରରେ ଯୋଉ ଏକଙ୍କ ପରିବାରରେ ଆପଣ କହୁଛନ୍ତି। ତ ମାନେ ଯୌଥ ପରିବାର ଆପଣ ଯେବେ ଯାଇଥିବେ ତ ହେଠି କିଛି ମାନେ ପିକ୍ନିକ୍ ହଉ କି କିଛି ସମର ଭେକେସନ ପାଇଁ ଯାଇଥିବେ ଟିକେ ତ ଆପଣ କଣ ଲକ୍ଷ୍ୟ କରୁଛନ୍ତି ମାନେ କଣ ପାର୍ଥକ୍ୟ ଟା ଲକ୍ଷ୍ୟ କରୁଛନ୍ତି ଯେ ଆପଣଙ୍କ ପରିବାରରେ ଆପଣ ଏବେ ଯୋଉଠି ରହୁଛନ୍ତି ସେଇଠି ଅଛି ଆଉ ଯୌଥ ପରିବାରରେ ସେଇଟା ନାହିଁ କି ଯୌଥ ପରିବାର ଅ ଅଛି ଆପଣଙ୍କ ପରିବାରରେ ନାହିଁ। ଯେମିତି କିି ମୁଁ କହିବି କି ଆଉ ଅ ଧରି ନିଅ ମୁଁ ଏବେ ରହୁଛି ଧରିନିଅ ଗୋଟେ କଣ ଗୋଟେ ଏକକ ପରିବାରରେ ରହୁଛି ହେଲା।
ଆଜ୍ଞା।
ତ ଏଇଠି କଣ ନା ମୁଁ ଦେଖିଛି ଯେ ଆଉ ମାନେ ବହୁତ କମ୍ ଅ ମାନେ ବହୁତ କମ୍ ଇନକମ ସୋର୍ସ ରେ ବି ରହିହବ।
ହଁ।
କିନ୍ତୁ ଯୌଥ ପରିବାରେ କଣ ହୁଏ ନା ସେଠି ମାନେ ଅଧିକ ଇନ୍ କମ ଇଏ ଦରକାର ଯେ ଆଉ ଯଦି ତମେ ମାନେ ଅଧିକ ଇନକମ ନ କରିବ କି ଅଧିକ ରୁମ ଦରକାର। ଲୋକମାନଙ୍କ ପାଇଁ ତ ଏକ ପରିବାରେ କଣ ନା ଆଡଜେଷ୍ଟ ହେଇଯାଏ ଅଳ୍ପଲୋକ ଥାନ୍ତିନା ତ ଏକ ତମର ରହିଯିବ ଅଳ୍ପ ଜାଗାରେ କିନ୍ତୁ ଯୌଥ ପରିବାରରେ ଅଧିକ ରୁମ ଦରକାର। ତମେ ସେମିତି କିଛି ପାର୍ଥକ୍ୟ ଲକ୍ଷ୍ୟ କରିଛ।
ହଁ କିଛିଟା ମାନେ ହେଇପାରିବ ଏମିତି କି। ଅ ଏକକ ପରିବାର କଣ ଏମିତି ଆମର କେହି ନଥାନ୍ତି କଥା ହେବା ପାଇଁ।
ଆଚ୍ଛା ହଁ ହଁ ହଁ ଟାଇମ ସ୍ପେଣ୍ଡ କରିବା ପାଇଁ କେହି ନଥାନ୍ତି ବୋରିଂ ଲାଗେ।
ଯୌଥ ପରିବାରରେ ସେଇଟା ଥାଏ କି ହଁ ଆମେ ମଜାମସ୍ତି କରିପାରନ୍ତି। ଅ ଟାଇମ ସ୍ପେଣ୍ଡ କରିପାରନ୍ତି ଫ୍ୟାମିଲି ମେମ୍ବରଙ୍କ ସହିତ। କିନ୍ତୁ ଆଉ ଗୋଟେ ମାଇନସ ପଏଣ୍ଟ ହେଲା କି। ଯେମିତି ଇନକମ ସୋର୍ସ ରେ ହେଲା ଏକକ ପରିବାର ଟା ଟିକେ ଭଲରେ ଚଳି ପାରନ୍। ଯୌଥ ପରିବାର ଅପେକ୍ଷା ହଁ ତ ସେଇଟା ପାର୍ଥକ୍ୟ ହଁ କୁହନ୍ତୁ।
ମାନେ କେମିତି ଟାଇମ୍ ଟା ତମର ସ୍ପେଣ୍ଡ କର।
ଯେହେତୁ ମୁଁ ବହୁତ ଦିନ ପରେ ଯାଏ ଯେହେତୁ ଗାଁ ରେ ସେମାନେ ରୁହନ୍ତି ମୁଁ ଭୁବନେଶ୍ବରରେ ରୁହେ ତ ଅ ମଜା ମସ୍ତି ରେ ଏମତି ବୁଲା ବୁଲି ଖାଇବା ପିଇବା ଏମିତିରେ ଭଲରେ ଭଲରେ ଯାଏ।
ହୁଁ ଆଉ ଯେମିତି କିି ତମେ ଦେଖିଥିବ ଆଉ ମୁଁ ଆମ ଆମ ଏରିଆରେ କଣ ହୁଏ ନା ଯୋଉଠି ଯୌଥ ପରିବାର ଥିବେ ଅଧିକ ଲୋକ ଥିବେ ତାଙ୍କର କଣ ନା ବ ସେ କଳି ସୃଷ୍ଟି ହବ ହେଲା ସେ କେମିତି କହିଲ ମାନେ ଧରିନିଅ ଦେଖ ତମର ଗୋଟେ ଅଲଗା ଆପଣଙ୍କର ଗୋଟେ ଅଲଗା ମାଇଣ୍ଡ ସେଟ୍ ମୋର ଗୋଟେ ଅଲଗା ମାଇଣ୍ଡ ସେଟ୍। ଯେତେବେଳେ ଏକାଠି ବହୁତ ଗୁଡେ ଲୋକ ରହିବେ ସେ କହିବେ ନାଇଁ ଘରର ଉନ୍ନତି ପାଇଁ ଏଇଟା କରିବା ଦରକାର। କିନ୍ତୁ ଆଉ ଜଣ କହିବେ ହେ ନାଇଁ ଏଇଟା କରିବା ଦରକାର ତ ମାଇଣ୍ଡ ମାଇଣ୍ଡ ସେଟ୍ ଅଲଗା ଅଲଗା ହବ ତାଙ୍କ ତାଙ୍କ ମତ। ଚିନ୍ତାଧାରା ଅଲଗା ୟାଙ୍କର ଚିନ୍ତାଧାରା ଅଲଗା ତମର ସେମିତି ଦେଖା ଦିଏ କି ନାଇଁ।
ହଁ ହଁ ହୁଏ ସେମିତି ଯୌଥ ପରିବାରରେ ତ ସେଇଟା କମନ କଥା। କାହାର କଥା କାହା ସହିତ ମ୍ୟାଚ୍ କରିପାରେ ନ କରିପାରେ ଏମତି ଅଲଗା ଅଲଗା ଓପିନିଅନ ସମସ୍ତଙ୍କର ଆସେ।
ଆଉ ଦେଖିଥିବ କି ମାନେ ଆମ ଏରିଆରେ କଣ କହିଲା ମାନେ ଯୌଥ ପରିବାର ଯୋଉଠି ଅଛନ୍ତି। ତାଙ୍କର କଣ ନା ମାନେ ଧନ୍ୟ କିଛି ସମ୍ପତ୍ତି ଫପତି ରହିଲା। ସେ ସେଗୁଡାକ ଡିଭାଇଡେଡ ହେଇନଥାଏ। ତ ଏକ ପରିବାରେ କଣ ନା ଡିଭାଇଡେଡ ହେଇଯାଇଥାଏ କିନ୍ତୁ ଯୋଉଥ ପରିବ ଡିଭାଇଡେଡ ହେ ଥାଏ ଆଉ ଯୌଥ ପରିବାରେ ଯିଏ ସବୁଠୁ ବୟୋଜ୍ୟେଷ୍ଠ ବ୍ୟକ୍ତି ଥାଆନ୍ତି। ସିଏ କହନ୍ତି ନା ଘରର ହେଡ ଥାନ୍ତି ମୁରବି ଥାନ୍ତି। ଆଉ କିନ୍ତୁ ମାନେ ଏକ ପରିବାରରେ ସେଇଟା ଦେଖା ଦିଏନି ଏକ ପରିବାରରେ ଯେହେତୁ ବହୁତ କମ ଲୋକ ଥିବେ। ତ ସେଇଟା ହେତେ ମାନେ ଜଣା ପଡେ ନି ଜେ ଅଧିଅ ମାନେ କିଏ ମୂରବି ରହିବ। ଆଜ କାଲି ତ ମାନେ ମଦର ବି ମୁରବି ବି ରହୁଛନ୍ତି ଫାଦର ବି ରହୁଛନ୍ତି କିନ୍ତୁ ଯୌଥ ପରିବାରରେ କହିଲ ଯିଏ ସବୁଠୁ ବୟୋଜ୍ୟେଷ୍ଠ ଯିଏ ଯାହାର ଅଧିକ ମାନେ କଣ ବୟସ ହେଇଥିବ? ୟ୍ୟାଙ୍କ କଥାକୁ ସମସ୍ତେ ମାନିକି ଚଳିବାକୁ ବାଧ୍ୟ ଆଉ ବେଳେ ବେଳେ ଦେଖାଯାଏ ନା ଆଉ ଉଁ ଆଉ କୋଉଠି ଫ୍ରି ନଥିବ। ବେଳେ ବେଳେ ଆଉ ଯେତେବେଳେ ଧରିନିଅ ଯୌଥ ପରିବାରରେ ହେଲା ଅଧିକ କାମ କରିବାକୁ ପଡେ। ଏ ତ ମାନେ ଆମର ଧରିନିଅ ଏକକ ପରିବାର ଅଳ୍ପ ରୋଷେଇ କରିଦବ ଖାଇଦବ ସରିଲା। କିନ୍ତୁ ଯୋଉଥ ପରିବାରରେ କଣ ହୁଏ ନା ସେ ଅଧିକ ଅ କଣ ଦ ମାନେ ମାନେ ଅଧିକ ଲୋକଙ୍କ ପାଇଁ ରୋଷେଇ କରିବାକୁ ପଡେ। ଆଉ ସେ ତାପରେ ମାନେ ଅଧିକ ଯେହେତୁ ଲୋକଙ୍କ ପାଇଁ ରୋଷେଇ କରିବାକୁ ପଡେ, ହେନ୍ତି ଅଧିକ ଲୋକ ରୋଷେଇ କରିବା ଦରକାର। ଧରିନିଅ ଦାଦା, ଖୁଡି, ମାନେ ଦାଦା ଖୁଡି ଥିବେ ଆଉ ତମ ମାମା ଥିବେ ତାହେଲେ, ଦି ଜଣଙ୍କୁ ରୋଷେଇ କରିବାକୁ ପଡିବ ଏତେ ଜଣଙ୍କ ପାଇଁ ରୋଷେଇ କରିବାକୁ। ପଡିବ ତ ହାଲିଆ ତ ଲାଗିବ ନା ଯଦି ଗୋଟେ ମାନେ ଗୋଟେ ଛୋଟ ମାନେ ଜାଗାରେ ରୋଷେଇ ହବ ଆଉ ଗୋଟେ ବଡ ଜାଗାରେ ରୋଷେଇ ହବ ତ ବଡ ଜାଗାରେ ରୋଷେଇ ହବାଟା ଅଧିକ କଷ୍ଟ। ଆଉ ସେମାନଙ୍କୁ ବି ରେଷ୍ଟ ନଥାଏ।
ଫ୍ୟାମିଲି ଭିତରେ କୋର୍ଡିନେସନ ଥିବା ହିଁ ଦରକାର ନିହାନ୍ତି ଯଦି, ଯୌଥ ପରିବାରରେ ଚଳିପାରିବା ଭଲରେ। ଜଣେ ଯଦି ଏଇ ଆଉ ଗୋଟେ କାମ କରୁଛି ଆଉ ଜଣେ ଅନ୍ୟ କାମଟାକୁ କରିବା ଦରକାର।
ହଁ ସେ ନହେଲେ କହିବେ ଯେ ଆଉ ମୁଁ ତ ଏଇ କାମ ଟା କଲି? ଆଉ ମୁଁ ଅଧିକ କାମ କରୁଛି, ତୁ କଣ ପାଇଁ କମ କାମ କରୁଛୁ। ତୁ ଅଧିକ କାମ କରୁଛୁ ମୁଁ କମ କରୁଛି, ଏମିତି ତାଙ୍କର ମନମାଳିନ୍ୟ ଦେଖାଯାଏ।
ହଁ
ଆ ତମ ଗାଁରେ ସେମିତି ଆଉ କୋଉ ଯୌଥ ପରିବାର ତମେ ଦେଖିଛ ନା ନାଇଁ?
ନାଇଁ ମୁଁ ଆମ ଫ୍ୟାମିଲି ହିଁ ଦେଖିଛି ଆଉ ଗାଁଙ୍କୁ ତ ବେଶି ସେ ଯାଏନି ସେମିତି କିନ୍ତୁ ଅଛନ୍ତି, ଯୌଥ ପରିବାର।
ଆଁ ତମକୁ କୋଉ ଫ୍ୟାମିଲି ଟା ଲାଗେ ଯେ ମାନେ କୋଉ ଫ୍ୟାମିଲି ଧରିନିଅ ତମେ ଆଗ ଫ୍ୟୁଚରରେ ଅନ୍ୟ କାହା ଘରକୁ ଯିବ ତମକୁ କଣ ଲାଗେ ଯେ ମାନେ କୋଉ ଫ୍ୟାମିଲୀ ଟା ଡିଜର୍ଭ କରିବ ତମେ। ଯେ ମତେ ଏକକ ପରିବାର ନା ଯୋଉଥ ପରିବାର କୋଉଟା ତମେ ପସନ୍ଦ କରିବ?
ଏକକ ପରିବାର।
କାହିଁକି?
ଆ କାହିଁକି ନା, ସେଠେ କମ ଲୋକ ଥାଆନ୍ତି। ଆ ଯୋଉ ଅଣ୍ଡରଷ୍ଟାଣ୍ଡିଙ୍ଗ ନିହାତି ଥିବା ଦରକାର, ସେଇଟା ଯୌଥ ପରିବାର ହଉ କି ଏକକ ପରିବାର ହଉ। କିନ୍ତୁ ଏକକ ପରିବାରରେ ଯେହେତୁ କମ ଲୋକ ଥାଆନ୍ତି ଜଣେ ଯଦି ବୁଝୁନିବି ତାକୁ ତମେ ବୁଝେଇ ପାରିବ ଯୋଉ, ଥ ପରିବାରରେ ଯେହେତୁ, ବହୁତ ଜଣ ଥାଆନ୍ତି ସମସ୍ତଙ୍କୁ ବୁଝେଇ ହୁଏନି। ସମସ୍ତଙ୍କ ଓପିନିଅନ ମ୍ୟାଚ କରେନି।
ହଁ କିନ୍ତୁ ଯୌଥ ପରିବାର ର ଗୋଟେ ବେନିଫିଟ ହଉଛି। ଆଉ ଯଦି ତମ ଦେହ ଧରିନିଅ ଖରାପ ଅଛି। ଆଉ କି ତମେ ହସ୍ପିଟାଲ ରେ ପଡିଛ, କି ତମକୁ କିଛି ରୋଗ ହୋଉଛି। ତମର ମାନେ ସେବା କରିବା ପାଇଁ ନର୍ସ, ଫର୍ସ ଦରକାର ପଡିବେନି ତମ ନିଜ ଘର ଲୋକ ହିଁ ଆସ ସିକି ତମର କେୟାର ନେଇପାରିବେ। ତାମ୍
ହଁ କିନ୍ତୁ ସେଇ ବା।
ଆ କ ମୁଁ ଯେମିତି କହିଲି କି, କୋଉମାନେ ଥିବା ଦରକାର ଅଣ୍ଡରଷ୍ଟାଣ୍ଡିଙ୍ଗ ମାନେ ଲୋକମାନେ ହିଁ ଥିବା ଦରକାର ଯଦି ଜ ଥ ପରିବାରରେ ସେମିତିଆ ହଁ ନଥିବେ। ସେ ମାନେ ସେବା କରିବା ପାଇଁ ଚାହୁଁନଥିବେ କି କଣ। ତାହେଲେ ଯଉଥ ପରିବାରରେ ବି ତ କିଛି ଲାଭ ନାହିଁ ନା ଯଦି ବୁଝୁ ନଥିବେ ଲୋକଟାକୁ। ଇୟାର କଣ ହଁ ମାନେ ଦେହ ଖରାପ ହଉଛି କି କଣ ବୋଲି ତାକୁ ମଜାକରେ ନଉଥିବେ କି କଣ ତାହେଲେ, ଯଉଥ ପରିବାର ହେଲେ ବି ତ ସେମାନେ କରିବେନି ନା କିନ୍ତୁ ଏକକ ପରିବାରରେ ଯଦି ଗୋ ଟେ ଲୋକଟେ ତମକୁ ବୁଝୁଛି ତାହେଲେ ସେ ତମ ସେବା ବାଡ଼ି କରିପାରିବ।
ହଁ ଏଇଟା ବି ଠିକ କଥା ମାନେ ଯୌଥ ପରିବାର ହଉ କି ଏକକ ପରିବାର ହଉ ବଣ୍ଡିଙ୍ଗ ଟା ଭଲ ଥିବା ଦର କାର ପରସ୍ପର କୁ ବୁଝାମଣା ଶକ୍ତି ଟା ତାଙ୍କ ଭିତରେ ଅଧିକ ଥିବା ଦରକାର ଲୋକମାନେ ଭଲ ହେଲେ ସବୁ ଫ୍ୟାମିଲି ହିଁ ଏମତିରେ ବି ବେଟର ହବ। ଆଉ ମୁଁ ଏଇଠି ଯେହେତୁ ଆମ ମୁଁ ଗାଁରେ ରହୁଛି। ତ ମୁଁ ଏଇଠି ଦେଖିଛି ଯେ ମାନେ ପ୍ରାୟ ଫ୍ୟାମିଲି ଥାନ୍ତି କଣ ପ୍ରାୟ ନୁହଁ ତ ଅଧା ହଉଛି ଯୌଧ ପରିବାର ଅଧା ହଉଛି ଏକକ ପରିବାର। ଏକକ ପରିବାରରେ କଣ ସୁବିଧା?
ଅଧିକାଂଶ ଯୌଥ ପରିବାର ହିଁ ଥାଆନ୍ତି।
ଏକ ଯୌଥ ପରିବାରେ କଣ ହୁଏ ନା ପ୍ରାୟ ଝଗଡା ଲାଗେ ଏଇଠି କଣ ହୁ ନା କଳି ସୃଷ୍ଟି ହୁଏ। ସେ ମାନେ ଆଉ ଯଦି ତମେ ଦେଖିଥିବ। ଆଉ ଏକକ ପରିବାର ଥିଲେ ଗୋଟେ ତମେ ଗୋଟେ ସିକ୍ରେଟ ହେଲା ଗୋଟେ ସିକ୍ରେଟରେ ରଖିଯା ସେଇଟା ସି କ୍ରେଟ ହେଇକି ରହିବ କିନ୍ତୁ ଯୌଥ ପରିବାର ଧନ୍ୟ ତମେ କଥା ହେଲ ମୁଁ କହିଥିଲି ଏବେ ଯେ ସମସ୍ତଙ୍କ ମାଇଣ୍ଡ ସେଟ ସେ ସମାନ ନୁହଁ। ଥରେ ଯୋଉଥ ପରିବାର ଗୋଟେ କଥା ଟେ ପଡିଲା ସେ ଚାରିଆଡେ ବ୍ୟାପିଯିବ। ମାନେ ଗୋପନୀୟତାର ଅଭାବ ଦେଖାାଯାଏ।
ହଁ।
ସେମିତି କିି ଆଉ ପୁଣି ମାନେ କଁ ଅ ଉଁ ମାନେ ହଁ। ପୁଣି ସେଇଠି କଣ ନା ଅ ଦେଖାଯାଏ ଯେ ଯୋଉଠି ଯୌଥ ପରିବାର ଥିବେ ସେଇଠି ଅନିୟନ୍ତ୍ରିତ ପ୍ରଜଜନ ଦେଖାଯାଏ ଯେମିତିକି ଆଉ ସେମାନେ କେୟାର କରିବେନି ଯେ କେତେ କେତେଟା ପିଲା ହଉ ବୋଲି ସନ୍ତାନ ସଂତଦି ସେ କହିବେ ହଁ କେୟାର ନବାକୁ ତ ଲୋକମାନେ ଅଛନ୍ତି। ଥାନ୍ତି ଯୌଥ ପରିବାର ଯେହେତୁ ତ ତାଙ୍କର କିଛି ଫରକ ପଡେନି। କିନ୍ତୁ ଏକକ ପରିବାରରେ ମାନେ କଣ?
ଥିଲେ ନା ଜନ୍ମ କରିଦଉଥିଲେ କିନ୍ତୁ ପଢେଇ ପାରୁନଥିଲେ।
ହଁ ତେଣୁ ସେ ଭାବିଦିଅନ୍ତି ଯେ ଯୌଥ ଘର ହଁ ଯୌଥ ପରିବାର ତ ଅଛି ଆମ ପରିବାରର ସଦସ୍ୟ ମାନେ କେୟାର ନେଇଯିବେ ଏବେ କଣ କିନ୍ତୁ ଏବେ ହଉଛନ୍ତି ବାପା ଗୋଟେ କାମରେ ମା ଗୋଟେ କାମରେ ତ ସେମାନେ ଚାହୁଁନାହାନ୍ତି ଏଇଟା ଯେ ଅଧିକ ସନ୍ତାନ ସନ୍ତତି। ଆଉ ସେ ତେଣୁ ତା ଏଇଟା ବି ବେନିଫିଟସ ହଉଛି ଯେ ସେମାନେ ଭ ଲ ଗୋଟେ ବି ଯେହେତୁ ଥା ଥାଏ ତାଙ୍କର ସନ୍ତାନ ତ ସେ ବହୁତ ଭଲରେ ତାଙ୍କର ଯତ୍ନ ନିଅନ୍ତି। ସେତେବେଳେ ବହୁତ
ହଁ।
ତ ଏତେ କାହାକୁ କେୟାର କରନ୍ତିନି। ହଁ ଅଛି ତ ଅଛି ଆଉ ପଢୁଚି ତ ପଢୁଚି। କିନ୍ତୁ ଏବେ ଯେହେତୁ ଜଣଙ୍କ ଉପରେ ଫୋକଷ ରହୁଛି ସେମାନେ ତା କୁ ବହୁତ ଭଲ ଭବାରେ ମାନେ ଦେଖୁଚନ୍ତି। ହଁ ଆଉ ନାଇଁ ଆମର ୟାକୁ ଭଲ ପଢେଇବା ଭଲ ବୁଝେଇବା ଭଲ କଥା ଶିଖେଇବା।
ହଁ।
ଆଉ କିନ୍ତୁ ଯୋଥ ପରିବାର ବେନିଫିଟ ତମେ ଏ ଯେମିତି କହିଲ ଯେ ତମେ ବହୁତ ଦିନ ପରେ ଆଉ ମାନେ କଣ ଗାଁ କୁ ଯା ଯାଆନ୍ତି ଆପଣ। ତାପରେ ଆଉ ସେଠି ସାଙ୍ଗ ମାନେ ଭଉଣୀ ମାନଙ୍କ ସହିତ କି କାହା ସହିତ ଆପଣ ଖେଳା ଖେଳି କରନ୍ତି ଲୁଡୁ ତାସ କି ଚେସ୍ ଯାହା ବି ହଉ ସେଇଟା ହଉଚି
ହଁ ସେଇ ହଁ ସେଇ ସବୁ ବେନିଫିଟଶ ମିଳିପାରେ।
ଯୌଥ ପରିବାରରେ କେବେ ବି ମାନେ କଣ ଖଲ ଆଉ ମାନେ ଆପଣଙ୍କୁ କେବେ ବୋରିଙ୍ଗ ଫିଲ୍ ହବନି। ଧରିନିଅ ଏକକ ପରିବାର ଧରି ନିଅ ଆପଣ ପଢୁଚନ୍ତି କି କଣ କରୁଚନ୍ତି ଆଉ ଜବ୍ କରୁଥିଲେ ତ ଅଲଗା କଥା ଯଦି ଆପଣ ପଢୁଚନ୍ତି ତାହେଲେ ଆପଣଙ୍କୁ ସରିଲା କି ଆପଣ ଘରେ କଂପେଟିଟୀଭି ଏକ୍ଜାମ ପାଇଁ ପ୍ରେପାରେ ହଉଚନ୍ତି ପଢି ପଢି ଆପଣଙ୍କୁ ବୋର ଲାଗିବ ନା ତ ଆପଣ ମାନେ କଣ ବୋରିଙ୍ଗ ହେଇଯିବେ। କିନ୍ତୁ ସେଇଟା ଯୌଥ ପରିବାରରେ ମାନେ ଦେଖାଯାଏନି। କିନ୍ତୁ ବେଳେ ବେଳେ ଦେଖାଯାଏ କଣ ନା ଧରିନିଅ ଆପଣ ପଢାପଢି କରୁଚନ୍ତି। ଅ କିଛି ଏକ୍ଜାମ ମ ପାଇଁ ପ୍ରିପେୟାର ହଉଚନ୍ତି। ଯୌଥ ପରିବାରରେ ଗହଳି ଥାଏ। ତ ସେଇଠି ଆପଣ ନା ଭଲରେ ପଢି ପାରିବେନି। ଯେମିତି କିି ଧରିନିଅ ଯେମିତି କିି ଏକ ପରିବାର ରେ କ ଚାରିଆଡେ ସାଇଲେଣ୍ଟ ଥାଏ। ମାନେ ଯେହେତୁ ଅଳ୍ପ ଲୋକ ତ ଅବିଅସଲି ସାଇଲେଟ ହିଁ ରହିବ। କିନ୍ତୁ ଯୌଥ ପରିବ ବହୁତ ଲୋକ ଯେହେତୁ ବାହାରେ ଛୋଟ ଛୋଟ ପିଲାମାନେ କାନ୍ଦା କାନ୍ଦି କର କରିଥିବେ ପାଟି କରଥେ କି ରୋଷେଇ ଚାଲିଥିବ କି ଝଗଡା ଚାଲିଥିବ ତ ଆପଣଙ୍କ ମନ ଟେ ଯାଇକି ବାହାରେ ରହିବ ଯେ ଆଉ ନାଇଁ କଣ ଆଉ ଇଏ କରିବି ଆଉ ପଢିବି ଛୋଟଛୋଟ ଭାଇ ଭଉଣି ମାନେ ପୁଣି ଡାକିଏ ଦି ଆସେ ଖେଳିବୁ ପଢେନି। ତ ମାଇଣ୍ଡ ଟା ସିଆଡ ରହିବ ନା ତ ହେତେ ବି ଇଏ ଲାଗେନି। କିନ୍ତୁ ଯଦି ମାନେ ମତାନ୍ତର ନ ହେଇକି ଠିକ ଠିକ ମାନେ କଣ ମାନେ ତମ ବଣ୍ଡିଙ୍ଗ ଟା ଭଲ ଅଛି ତାହେଲେ ଦିଟାଙ୍କ ପରିବାର ହିଁ ଭଲ।
ହଁ।
ହଉ ଏବେ ମୁଁ ରଖୁଚି ଆଜ୍ଞା।
ଆଜ୍ଞା।